ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ ହଁ ହ୍ୟାଲୋ।
ହ୍ୟାଲୋ ହଁ କୁହ କଣ କରୁଚ?
ମୁଁ ଏଇ ଟିକେ ବସିଚି ତମେ କଣ କରୁଚ? ହଁ ମୁଁ ଏଇଠି ବସିଚି।
ମୁଁ ବି ବସିଚି।
କଣ ଖା କଣ ଖାଇଚ କଣ?
ମୁଁ ଖାଇଛି ପଖାଳ ଭାତ ଆଉ ପୋଟଳ ଭଜା। ଆଳୁ ଚଟୁଣି ଆମ୍ବ ତମେ କଣ ଖାଇଚ?
ମୁଁ ଖାଇଥିଲି ରୁଟି ଆଉ ମଟର ତରକାରୀ।
ଆଉ ତୁମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ତମ ଦେହ ଭଲ ଅଛି।
ହଁ ମୋ ଦେହ ବି ଭଲ ଅଛି ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେ।
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ତମ ଘରେ କିଏ କିଏ ରହୁଚନ୍ତି?
ଏ ମୋ ମମି ମୋ ଦି ନାନା ଭାଉଜ ମୋର୍ ଛୋଟ ଝିଅ।
ଅ ହଁ।
ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଏ-ଏ ମୋ ବାବା, ମା, ସାନ ବାପା, ବଡ଼ ବାପା, ସାନ ମା, ବଡ ମା, ଜେଜେ, ଜେ ଜମା ଭାଇ ଭଉଣୀ ହ ମୁଁ ଆଉ ଏତିକି ରହୁଛୁ ଆଉ।
ହଉ ରଜା କେମିତି କଟିଲା ତମର।
ରଜ। ଏଥର ମୋର ଭଲ କଟନି ମୋ ଦେହ ଖରାପ ହେଇଯାଇଥିଲା ତ ମୁଁ ଆଉ କୁଆଡେ ଯାଇ ବିି ପାରିଲିନି। ତ ଆଉ ବର୍ଷା ବି ଲାଗି ରହିଥିଲା ତ ଆଉ ଯାଇ ହେଲାନି। ତମର ରଜ କେମିତି କଟିଲା।
ଖରାପ।
ଓହୋ
ବେଶୀ ଭଲ। ଆଉ ରଜ ଡ୍ରେସ କରି
କଣ ଶୁଭିଲାନି?
ଏ ରଜରେ ଡ୍ରେସ କରିଥିଲ ନା ଶାଢ଼ୀ କରିଥିଲ?
ମୋର ଡ୍ରେସ୍। ତମର?
ମୁଁ ଡ୍ରେସ ବି କରିଥିଲି, ଶାଢୀ ବି କରିଥିଲି। ଆଉ ପିଠା ଖାଇଥିଲ?
ମୁଁ କହିଲି ତୁମ ଭଏସ ଶୁଭୁନି। ହ୍ୟାଲୋ।
ମୁଁ କହିଲି, ପିଠା ଖାଇଥିଲ?
ହଁ ଖାଇଥିଲି। ତମେ ଖାଇଥିଲ ନା?
ହଁ, ମୁଁ ବି ଖାଇଥିଲି।
ଆଚ୍ଛା। ତମ ଘର କୋଉଠି?
ଆମ ଘର ପୁରୀ।
ଓହୋ।
ତମ ଘର?
ଆମ ଘର ଯାଜପୁର।
ଓୁ ହୋଁ ହଜ
ଯାଜପୁର କେବେ ଆସିଛ?
ହଁ ଯାଇଛି, ବିରଜାଙ୍କ ପାଖକୁ ଯାଇଛି।
ହଁ। ଆଉ ତମକୁ କଣ ଖାଇବା ହଁ ମୁଁ ବହୁତ ଥର ଯାଇଛି, ରହିକି ବି ଆସିଛି ସେଠି।
ଆଚଛା
ହୁଁ। ଆଉ ତମର ସବୁଠୁ ତମୁକୁ ଘରେ ଏ ମାଆ ହେରିକା ରୋଷେଇ କରୁଛନ୍ତି, ବାବା କୁଆଡେ ଯାଇଚନ୍ତି ଆଉ ମୋ ସାନ ଭଉଣୀ ପାଠ ପଢ଼ୁଛି, ମୁଁ ଏଇଠି ବସିଛି ଆଉ।
ହ
ଆଉ ତମୁକୁ କଣ ଭଲ ଲାଗେ ଖାଇଆ ପାଇଁ?
ଏଇ ଖାଇବା ପାଇଁ ଏଇ ତ ନନଭେଜ ତ ବେଶୀ ଖାଉନି ଛାଡି ଦେଇଥିଲି, କିନ୍ତୁ ଏଇ ଦି ଚାରି ମାସ ହବ ମାଛ ଖାଲି ଖାଉଛି କିନ୍ତୁ ଏଇନା ମତେ ସବୁ ଭଲ ଲାଗେ ଖାଇଆକୁ। ବେଶୀ ବେଶୀ ତ ଗୁପଚୁପ ଭଲ ଲାଗେ। ତମକୁ ଗୁପଚୁପ୍ ଭଲ ଲାଗେ?
ହଁ, ମତେ ବି ଭଲ ଲାଗେ। ତମକୁ ମାନେ ଉମ୍ ଆଇଁଷ ବେଶୀ ଭଲ ଲାଗେ, ନା ନିରାମିଷ ବେଶୀ ଭଲ ଲାଗେ?
ଆଉ ମତେ ଆଗୁରୁ ଆଇଁଷ ବେଶୀ ଭଲ ଲାଗୁଥିଲା, ମାନେ ଆଇଁଷ ନହେଲେ ମୁଁ କିଛି ଖାଏନି, ଡେଲି ଆଇଁଷ ଖାଏ। ଆଉ କିନ୍ତୁ ଏଇନା ଆଇଁଷ ଛା ଛାଡି ଦେଇଛି, ଆଉ ବେଶୀ ଆଇଁଷ ଖାଉନି, ଖାଲି କେତେବେଳେ କେମିତି
ହଁ, ହଁ। ହଁ, ମୋର ବି ସେଇ ମତେ ଏବେ ଟିକେ ନିରାମିଷ ବେଶୀ ଭଲ ଲାଗୁଛି, ଆଇଁଷ ମୁଁ ଛାଡି ଦେଇଛି ଖାଉନି ଆଉ।
ସାଧାରେ କୋଉ ଜିନିଷ ତମକୁ ବେଶୀ ଭଲ ଲାଗେ ଖାଇଆକୁ?
ମତେ ସାଧାରେ ପନିର, ଛତୁ, ଏଇ ଦିଟା ମତେ ବେଶୀ ଭଲ ଲାଗେ।
ଏଇଗୁଡ଼ା ଭଲ ଲାଗେ।
ହଁ, ହଁ।
ଠିକ କଥା।
ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆରେ
ହଁ ଆମ ଘରେ ବି ସମସ୍ତଙ୍କ ଦେହ ଭଲ ଅଛି।
ଆଉ ଏଇନା କଣ ପଢାପଢି ଚାଲିଚି ତମର?
ମୋର ଏବେ ପ୍ଲସ୍ ଥ୍ରୀ ସରିଲା ଆ ମୁଁ ଏବେ କମ୍ପିଟେଟିଭ ପାଇଁ ଯିବି ବୋଲି ଭାବିଚି ଆଉ, ତମର?
ମଁ କେବି ଚାଲୁଚ
ତମେ ଏବେ କଣ ପଢୁଚ?
ପିଜି ଚାଲିଚି ମୋର ଏଡୁକେସନ ଅନରସରେ। ମୁଁ ପିଜି ଚାଲିଚି ଏନା ପିଜି କରିୁଚି ଏଜୁକସନ ଅନର୍ସ ରେ।
ଓ ହୋ। କୋଉ କଲେଜରେ ପଢୁଚ?
ରେଭେନ୍ସା।
ଆଛା।
ତମେ?
ମୋର ଏଇ ଏନ ସିରେ ମୁଁ ପଢୁଥିଲି ଏବେ ସରିଲା ଏବେ କଉ ଗଭର୍ଣମେଣ୍ଟ ପାଇଁ ମୁଁ ପକେଇଚି ଆସିଲେ କୋଉ ଗଭର୍ଣ୍ଣମେଣ୍ଟ କଲେଜରେ ଯିବି ଆଉ।
ଆଛା ଆ ଆମେ ଏ ସୋସିଆଲ ମିଡିଆ ବିଷୟରେ କଥା ହବା।
ହଁ ଚାଲୁନାହାନ୍ତି।
ତମ ମତେ ସୋସିଆଲ ମିଡିଆ ଆମ ପାଇଁ ଭଲ ନା ଖରାପ କହିପାରିବ?
ହଁ ସୋସିଆଲ ମିଡିଆ ତ ଅ ଯେତିକି ଭଲ ସେତିକି ଖରାପ କାହିଁକି ନା ସୋ ସୋଲ ମିଡିଆ ଦ୍ଵାରା ଆମେ ଦେଶ ଦୂରରେ କଣ ହଉଚି ଆମେ ସେ ବିଷୟରେ ସବୁ ଜାଣି ପାରୁଚୁ। କିନ୍ତୁ ସୋସିଆଲ ମିଡିଆ ବି ମଣିଷ କୁ ବି ବହୁତ ବିଗାଡିକି ବି ରଖିଦେଇଛି ଆଜିକା ସମୟରେ। ଅ ସୋସିଆଲ ମିଡିଆରେ ଆ ଲୋକ ହଁ ସୋସିଆଲ ମିଡିଆରେ ତ ଲୋକମାନେ ଅ ଯେତିକି ଭଲ କଥା ବି ଶିଖୁଛନ୍ତି ତାଠୁ ଅଧିକ ଖରାପ କଥା ବି ଶିଖୁଛନ୍ତି। ସୋସିଆଲ ମିଡିଆ ଟା ବି ଏମିତି ଗୋଟେ ଆ ଉଁ ଜିନିଷ ଯୋଉଟା କି ଅ ବସି କରିକି ଲୋକଙ୍କ ଲାଇଫ୍ ବି ବର୍ବାଦ ହେଇଯାଉଚି ଏଇ ବିଷୟରେସୋସିଆଲ ମିଡିଆ ଥ୍ରୁରେ।
ଠିକ କଥା କହିଲେ ବେଶୀ ତ ହଁ ଆଜିକାଲି ତ ପ୍ରାୟ ସମସ୍ତେ ଫେସବୁକ୍ ଇଷ୍ଟାଗ୍ରାମ ହାଟ୍ସପ ୟୁଟ୍ୟୁବ ଏଇସବୁ ରେ ବେଶୀ ମାତିଛନ୍ତି ନୁହଁ।
ହଁ। ସମସ୍ତେ ସମସ୍ତ ମାନେ କେହି ବି ଯଦି କିଛି ବି ଗୋଟେ ଭିଡିଓ କରୁଚି ତାର ବି ମେନ୍ସ ବାହାର କରିଦଉଛନ୍ତି ତାର ବି ମାନେ ବହୁତ ସାରା ମାମ ଖରାପ ମାନେ କାମ ବି ସେଥୀରେ ହଉଚି ଯୋଉଟା କି ବହୁତ ଜଣଙ୍କ ପାଇଁ ଭଲ ହେଲେ ଆଉ ଜଣଙ୍କ ପାଇଁ ସେଇଟା ଖରାପ।
ଠ କ ଏଣ ବା ପ୍ରଥମେତ ଆମ ଆମ ନିଜେ ହିଁ ଏ ବିଷୟରେ କଥା ହବାଟା ବେଟର କାହିଁକି ନା ଆମ ଯୋଉ ଆମ ପିଢି ମାନେ ବେଶୀ କରିରି ଏବେକା ପିଢି ପିଲାମାନେ ହିଁ ଏଥିରେ ମିସୟୁଜ କରୁଛନ୍ତି। ଦୁର୍ବ୍ୟବହାର କରୁଚନ୍ତି ଏଇ ଯୋଉ ସୋସିଆଲ ମିଡିଆକୁ କାହିଁକି ନା ଆଉ ଯୋଉ ଯ ସୋସିଆଲ୍ ମିଡିଆ କିଛି ଭଲ ବି ଅଛି କିଛି ଖରାପ ବି ଅଛି। ଯଦି ଆମେ ଭଲଟା କୁ ଗ୍ରହଣ କରିବା ତାହେଲେ ଖରାପଟା କଣ ପାଇଁ ଆମେ ପା ଆମ ପାଖକୁ ଆସିବ। ତ ଆମ ପିଢିର ପିଲାମାନେ କଁ କରୁଛନ୍ତି ନା ଭଲଟାକୁ ଗ୍ରହଣ କରୁନାହାନ୍ତି କିନ୍ତୁ ଖରାପଟାକୁ କରୁଛନ୍ତି।
ହଁ ହଁ। ଏବେ ବେଶୀ କରିକି ପିଲାମାନେ ଖରାପ ଆଡୁକୁ ହିଁ ଆକ୍ରଷିତ ହେଇଯାଉଛନ୍ତି କହିଆକୁ ଗଲେ ଅଧିକ।
କଥା କହିଲେ ବେଶୀ କରିକି ଛୋଟ ଛୋଟ ପିଲାମାନେ ଯୋଉ ର ରହୁଚନ୍ତି ହଁ ସେମାନେ ତ ବେଶୀ ମାନେ ୟୁଟୁବ୍ ଆଉ ହଉଚି ତମର ଇନଷ୍ଟାଗ୍ରାମ୍ ସେଇଥିରେ ରିଲ୍ସ ଭିଡିଓ ଏଇ ସବୁ ଦେଖି ଦେଖି ମାନେ ପ୍ରାୟ ପିଲାଙ୍କୁ ଦେଖିଥିବେ ଆଖି ବି ଖରାପ ହେଇଯାଉଚି ସେମାନେ ପାଠ ପଢା ରେ ବି ଆଉ ମନ ବି ଦଉନାହାନ୍ତି କଥା କଣ ଖାଲି ରିଲ୍ସ ଦେଖିବେ ଆଉ ଭିଡିଓ।
ହଁ ସ ସେମାନେ ତ ଖାଇଲା ବେଳେ ବି ସେମାନଙ୍କର ଆଇଦର୍ ଫୋନ ହିଁ ଦରକାର ତାଙ୍କୁ।
ହଁ କିନ୍ତୁ ଗୋଟେ ଗୋଟେ ପିଲା ଅଛନ୍ତି ଏଇ ସୋସିଆଲ ମିଡିଆ ଥ୍ରୋ ରେ ବି ସେମାନେ ବୋହୁତ ଆଗୁକୁ ବି ଯାଇପାରୁଛନ୍ତି ଭଲ ଭଲ ଆଇ‌ ଏ ଏସ୍ ଓ ଏ ଏସ୍ ଅଫିସର ବି ହେଇପାରୁଛନ୍ତି। ଟୁବ୍ କ୍ଲାସ୍ କରି ସୋଆଲମିଡିଆ ଥ୍ରୋରେ ବି ସେମାନେ ଭଲ ଆଚିଭ୍ ପାଇଚ ସୋସିଆଲମିଡିଆ ପୁରା ଖରାପ ବି ଆମେ କହିବା ନି। ମୁଁ ସୋସିଆଲ ମିଡିଆରେ ଥ୍ରୋରେ ବୋହୁତ ଲୋକଙ୍କର ବୋହୁତ ପ୍ରକାର ହେଲ୍ପ ହଉଚି। କିଏ ତାକୁ ଭଲ ବାଟେରେ ବେବହାର କରୁଛତି କିଏ ଖରାପ ବାଟେରେ ବେବହାର
ଏଇଟା ତ ମଣିଷ ଉପେରେ ହିଁ ବେଶୀ କରିକି ନିର୍ଭର କରୁଛି ଗୋଟେ ମଣିଷ ସେଟାକୁ ମାନେ ଭଲ ଆଡୁକୁ ନେଇକି ଯିବ ୟା ଖରାପ ଆଡୁକୁ ନେଇକି ଆସିବ।
ଠିକ୍ କଥା ତାପରେ ବି ହଉଚି ଚି ଏବେ ଦେଖିବ ବେଶୀ ସୋସିଆଲ ମିଡିଆ ଥ୍ରୋରେ ଯୋଉ ବ୍ୟାଙ୍କ ମିଛରେ ତମୁକୁ ଫୋନ କରିବେ ବ୍ୟାଙ୍କରେ ତୁମର ପଇସା ଅଛି କଲ୍ ଆ ସୁଚି ପଇସା ଉଠେଇବ ଇଏ କରିବ ଏମତି ମିଛରେ ହ୍ୟାକ୍ କରିକି ତମ ପଇସା ବି ଉଠେଇକି ନେଇକି ପଳଉଛନ୍ତି। ଏଇ ସୋସିଆଲ ମିଡିଆ ଥ୍ରୋରେ ବିନା ଉଁ ମାନେ ଫେକ୍ ନ୍ୟୁଜ ସବୁ ବି ଆସି ତ ଯାଉଛି କି ଏମିତି କଲେ ସେମିତି ହବ ଲୋକ ସେଇଥିରେ ବେଶୀ ମାତି ଯାଉଚନ୍ତି। କିନ୍ତୁ ଲୋକଙ୍କ କଥା ବିଶ୍ଵାସ କରୁନାହାନ୍ତି ଯୋଉ କୁହନ୍ତି ଯୋଉ ଯୋଉ ସାଇବର କ୍ରାଇମ ଗୁଡାକ ବଢି ଜଲ୍ଦି ଆସୁ ଆସୁ ସମୟ ଅନୁସାରେ ନାଁ।
ହଁ ଯେତେ ବି ମାନେ ଉଁ ଅ ଅଧିକ ବୃଦ୍ଧି ପାଉଛି ଅ ଉଁ ଜ୍ଞାନ ବିଜ୍ଞାନ ଅଧିକ ବୃଦ୍ଧି ପାଉଚି ସେତେ ଫ୍ରଡ୍ ସାଇବର୍ କ୍ୟାଫେ ଗୁଡା ସବ୍ ମାନେ ସାଇବର ହ୍ୟାକିଂ ଏଇ ଗୁରା ସବୁ ଅଧିକ ବି ହେଇ ଚାଲିଛି।
ଠିକ୍ କଥା କାହିଁକି ନା ସୋସିଆଲ ମିଡିଆ ଅ ସବୁବେଳେ ମାନେ ସବୁ ଟିକେ ନିଖେ ଆମ ଜୀବନଶୈଳୀ ପାଇଁ କିଛି ଖରାପ ବି ନୁହଁ। ଫିଫ୍ଟି ଉ କିଛି ଭଲ ହେଲେ ପଚାଶ ପରସେଣ୍ଟ ଭଲ ହେ ପଚାଶ ପରସେଣ୍ଟ ଖରାପ। ସେଥିପାଇଁ ସବୁ ଜିନିଷର ମାନେ ଭଲ ସଦୁପଯୋଗ କରିବାଟା ଭଲ। ଆମ ପାଇଁ ବି ଭଲ ଆମ ପୂର୍ ପର ପିଢି ପାଇଁ ବି ଆହୁରି ଭଲ। କିନ୍ତୁ ଆମ ପୂର୍ବ ପିଢି ମାନେ ସେମାନେ ଦେଖିଥିବେ ତାଙ୍କ ସମୟରେ ସୋସିଆଲ ମିଡିଆ ଥିଲାନି। କିନ୍ତୁ ଫିର୍ ଭି ସେମାନେ ବୋହୁତ ଖୁସି ଥିଲେ ମାନେ ସେଇ ଜୀବନଶୈଳୀ ବୋହୁତ ଭଲ ଭାବେ ଜିଉଥିଲେ। କିନ୍ତୁ ଏବେକା ଯୋଉ ଆମ ପିଢିର ପିଲାମାନେ ଦେଖିବ ଅହରହ ଖାଲି ସୋସିଆଲ ମିଡିଆରେ ରହିଲେ। ମାନେ ଯେତିକି ଦରକାର ଖାଇବା ସମୟରେ ଆ ପିଇବା ସମୟରେ ପିଇବା ଶୋଇବା ସମୟରେ ଶୋଇବା କିନ୍ତୁ ଆମ ପିଢିର ପିଲାମାନେ କଣ କରୁଛନ୍ତି ନା ଖାଇବା ସମୟରେ ପିଇବା ସମୟରେ ଶୋଇବା ସମୟରେ ସବୁ ସମୟରେ କଣ କରୁଛନ୍ତି ମୋବାଇଲ ଦେଖୁ
ହଁ ଏଇ ସୋସିଆଲ ମିଡିଆ ଥ୍ରୋରେ ମାନେ ଏହି ଦ୍ଵାରା ବି ଲୋକ ଲୋକମାନଙ୍କ ଭିତରେ ବି ସମ୍ପର୍କ ବି ଭଲ ହଉନି କି ଲୋକ ଗୋଟେ ହଁ ସମ୍ପର୍କ ଭଲ ରହୁନି କି ଲୋକ ମାନେ ଦୁଃ ଦୁଃଖ ସୁଖ ବାଣ୍ଟିବା ପାଇଁ ବି କେହି ନାହାନ୍ତି ହଁ।
ଆଗ ଆଗ କା ଯୁଗରେ ଲୋକମାନେ ସାଙ୍ଗ ଏକାଠି ହେଇ ବସୁଥିଲେ ଖାଉ
ହଁ।
ମିଳିମିଶିକି ଚଳୁଥିଲେ ତ ଏବେକା ରେ ସେ ସବୁ ଆଉ ନାହିଁ ସେ ସବୁ ଆସ୍ତେ ଆସ୍ତେ କଣ ନା ମାନେ ଲୋପ ପାଇଗଲାଣି। ଆଉ ସ ମୋବାଇଲ ଲାଗିଲାଣି ମୁଁ ଏଇନା ମୋବାଇଲଟା ଦେଖା କରିବା ଦୁଇ ମିନିଟର କଥା ଆଗରୁ ଦେଖା କରିବା ପାଇଁ ଗାଡିରେ ଯିବା ଆସିବା ସେ ଯୋଉ ମାନେ ଆବେଗ ଥାଏ ନାଇଁ ମୁଁ ମୋ ସାଙ୍ଗକୁ ଦେଖା କରିବି କି ମୋ ମାମୁଁ ଘରକୁ ଯିବି ଏବେ କିନ୍ତୁ ସେଇ ଆବେଗ ଟା ଧୀରେ ଧୀରେ କମିଗଲାଣି।
ହଁ ଲୋପ ପାଇଗଲାଣି।
ଯାହା ହଉ ସାଙ୍ଗ ଆଜି ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆମେ ସୋସିଆଲ ମିଡିଆ ବିଷୟରେ ବି ଆଲୋଚନା କଲେ ବହୁତ ଭଲ ଲାଗିଲା ଠିକ ଅଛି ରହୁଛି।
ହଁ।